ହ୍ୟାଲୋ। ହ୍ୟାଲୋ। ହଁ ଭାଇ ପ୍ରଣାମ।
ପ୍ରଣାମ ସାର୍।
ହଁ ଭାଇ ପ୍ରଣାମ। ପ୍ରଣାମ ଭାଇ ପ୍ରଣାମ। ଏଇ ବସିଛି ଏବେ ତ ଆଉ। ଆପଣ କଣ କରୁଛନ୍ତି?
ଆଜ୍ଞା ବସିଛି କଣ ଏଇ ବର୍ଷା ହଉଥିଲା ଟିକେ ବାହାରକୁ ଆସିଛି ଏବେ।
ଆଚ୍ଛା। ଆଉ ପାଗ ଠିକ ଅଛି ତାହେଲେ ଆଜି? ହଁ
ଆଜ୍ଞା ଆଜ୍ଞା ଆଜି ଟିକେ ଥଣ୍ଡା ଲାଗୁଛି। କେତେ ସାତ ଆଠ ଦିନ ହେଲା ଯୋଉ ଗରମ କହିବା ଅସମ୍ଭବ।
ହଁ ଭାଇ କୋଉଠୁ କହୁଛନ୍ତି?
ଭାଇ ମୁଁ ଆନନ୍ଦପୁରରୁ କହୁଥିଲି। ଆନ୍ଧପୁର ଆନ୍ଧ ପୁର ଭାଇ।
ଆଚ୍ଛା ଭାଇ।
ଉଁ।
ଆଉ ଖ କେମିତି କିସ ସେପଟେ ତ ପର୍ବ ଫର୍ବ ପାଳନ ହୁଏ?
ଆଜ୍ଞା ପର୍ବପର୍ବାଣି ଇଆଡେ ଏବେ ତ ରଜ ଗଲା। ଆପଣଙ୍କ ଆଡେ ରଜ ଯାଇଛି ନା?
ଆଜ୍ଞା ଆ ଆମର ଆଡେ ରଜ ଗଲା। ରଜରେ ସମସ୍ତେ ମଜାମସ୍ତି କଲେ। ଏ ଆମର ଘ କୋଣଆ ବନ୍ଧୁ ବି ଆସିଥିଲେ। ନାନୀ ମାନେ ଆସିଥିଲେ। ନାନୀ ମା ତାଙ୍କ ସହିତ ଏନ୍ଜୟ କଲୁ ସମସ୍ତେ ଆଉ ତାଙ୍କୁ ତାପରେ ଆମେ ପଳେଇ ଆସିଲୁ ହଷ୍ଟେଲରେ ଅଛ
ଆଜ୍ଞା।
ହଁ ଆଉ ଆପଣଙ୍କର ଆଡେ କେ ପର୍ବ କୋଉଁଟା ଭ-ଭଲ ପାଳନ କରାଯାଏ?
କଣ କହିଲେ ଭାଇ?
ମୁଁ କହୁଛି ପର୍ବ କୋଉଟା ଭଲ ପାଳନ କରାଯାଏ? ମା ନେ ସମସ୍ତେ ମିଶିକି ପାଳନ କଲେ।
ସମସ୍ତେ ମିଶିକି କହିଲା ଭଳିଆ ପୂଜା ହୁଏ ଆମଆଡେ ଲକ୍ଷ୍ମୀ ପୂଜା ହୁଏ ଭଲ।
ଆଜ୍ଞା ଲକ୍ଷ୍ମୀ ପୂଜା ଆମର ଗାଁରେ ବି ହୁଏ।
ଆଜ୍ଞା ଲକ୍ଷ୍ମୀ ପୂଜା ବହୁତ ବଡ ଆକାରରେ ହୁଏ। ସେଇଟା ଟିକେ ବେଶୀ ଭଲସେ ପାଳନ କରାଯାଏ। ଆଉ ପାଖାପାଖି ଏରିଆରେ ଏଁ ଦୁର୍ଗା ପୂଜା ହୁଏ। କାଳୀ ପୂଜା ହୁଏ।
ଆଜ୍ଞା।
ଆଜ୍ଞା ଗଣେଶ ପୂଜା ବି ବହୁତ ବଡ ଆକାରରେ ହୁଏ।
ହଁ ଗଣେଶ ପୂଜା ଆମରବି ବଡ କରିଥାନ୍ତି। ମାନେ ଏଁ ତୀର୍ଥ ସ୍ଥାନ ପ୍ରକାର ମାନେ ଇଏ କରିଥାନ୍ତି ବାହାରଟା।
ଆଜ୍ଞା ଆଜ୍ଞା।
ଆଜ୍ଞା। ଆଉ ଭାଇକି ଆପଣ କେବେ କେବେ ଆସିବେ ମୟରଭଞ୍ଜକୁ?
ମୟୂରଭଞ୍ଜ ଭାଇ ମୁଁ ତ ସେପଟେ ଯାଇନି ଆଉ। ମୟୂରଭଞ୍ଜ ଲାଇନ ଦେଖିଆ କେବେ ଯଦି କାମ ପଡିବ କେବେ ଯ-ଯଦି ଯିବି।
କାମ ପଡିଲେ ଯାଇଁ ଭାଇ ଆସିବେ ନହେଲେ ଆସିବେନି?
ନାଇଁ ଭାଇ ସେମିତି କିଛି ନାଇଁ ମାନେ କଣ କୁହନ୍ତି ନା ଏବେ ଟିକେ ଘରେ ଅଛିନା ମାନେ କଣ କୁହନ୍ତୁ ନା ଏବେ ସରିଲା ପଢାପଢି।
ଆଜ୍ଞା।
ଆଜ୍ଞା ତ ପଢାପଢି ସରିଲା ତ ଏବେ ଘରେ ଅଛି ତ ଏବେ ବୁଲାବୁଲି ତ କୁଆଡେ ନାହିଁ କାମ ସେମିତି ପଡିଲେ କିଛି ନାଇଁ ମାନେ ଯଦି କେବେ ସେଇ ସାଙ୍ଗସାଥି ଯଦି ବାହା
ନାଇଁ ଏବେତ କାମ ନାହିଁ ପଳେଇ ଆସନ୍ତୁ ମତେ କଲ କରି ମୁଁ ବାରିପଦାରେ ଅଛି ବାରିପଦା ରେ ଦେଖାହେଇଯିବା।
ଆଜ୍ଞା।
ହଁ।
ଆଜ୍ଞା।
ଆଉ ଘରେ କିଏ କିଏ ଅଛନ୍ତି?
ଭାଇ ଘରେ ଆମର ବାପା ଅଛନ୍ତି ସେ ଏବେ ପ୍ଲାଣ୍ଟରେ ଅଛନ୍ତି।
ଆଜ୍ଞା।
ଆ ମା ଘର କାମକରୁ ହାଉସ୍ ୱାଇଫି‌ ଅଛନ୍ତି ଆଉ ସାନ ପୁଅ ଗୋଟେ ଅଛି ମୋର ସାନ ଭାଇ।
କଣ କରୁଛି ସେ?
ସେଇଟା ସିଏ ଏବେ ପ୍ଲସ ଟୁ ପଢୁଛି।
ଆଜ୍ଞା।
ଆଜ୍ଞା।
ସାଇନ୍ସ୍ ଷ୍ଟ୍ରିମ୍ ନେଇକି
ଆଜ୍ଞା ଆଜ୍ଞା ସାଇନ୍ସ୍ ଷ୍ଟ୍ରିମ୍।
ହଉ ଭଲ ପଢୁ ଏବେ ଏବେ ଅଛି ଟାଇମ ଅଛି ପରେ ଟାଇମ ପଳେଇଲେ ଆଉ ତ ଆସିବନି।
ଆଜ୍ଞା
ଆଉ ଭାଇ କଣ କରିବାକୁ ଇଚ୍ଛା ଅଛି ଜବ ପାଇଁ?
ଭାଇ ଜବ ପାଇଁ ଡିପ୍ଲୋମା କରିଥିଲି ସେବେ ସରିଲା ଏବେ ଜବ ପାଇଁ ଆପଲାଇ କରିଛି।
ଏ ଜବ ପାଇଯାନ୍ତୁ ଭାଇ ଭଲ ହବ ନହଲେ ପ୍ରେସର ଆପଣଙ୍କ ଉପରେହିଁ ପଡିବନା। କାହିଁନା ସାନ ଭାଇଟା ଅଛି ଏଇନା ତ ତମକୁ ହିଁ କରତେ ହବ ସବୁ କିଛି।
ଆଜ୍ଞା ଘର କାମ ମାନେ କଣ କରୁ ଘର ଯେହେତୁ ବଡ଼ ତ ସବୁ ଦାୟିତ୍ଵ ମୋ ଉପରେ ରହିବ ଆଉ।
ହଁ। ଆଉ ମୋର ଉପରେ ବି ତ ଦାୟିତ୍ଵ ଅଛି ଏବେ ଦିଦି ମାନେ ଥିଲେ ଦି ମାନେ କୁ ତ ବାହା ଦେଇଦେଲେ ତାପରେ ଏବେ ତ ମୁଁ ଏକା ଅଛି। ମୋତେ ହିଁ ଦେଖିବାକୁ ହେବ ସବୁ।
ଆଜ୍ଞା।
ହ ମୁଁ ବି ସେଇ ପଢୁଛି ଏବେ ପଢ଼ା ସରିଲେ ଯା କିଛି ଜବ୍ ପାଇଁ ଆପ୍ଲାଏ କରବା ନହେଲେ ତ ହେବନି ଆଉ କିଛି।
କଣ ପଢୁଛନ୍ତି ଆପଣ ଏବେ?
ମୁଁ ତ ଏବେ ଗ୍ରାଜୁଏସ
ଆଜ୍ଞା। ହଁ ହଁ ମାଛ ପଡ଼ିଆରେ ଆଉ ଭଲ ନା ସବୁ ଦେହ ପା ଭଲ।
ହଁ ମୋ ଦେହ ଭଲ ଅଛି ଆମ ମୋର ଏଠି ତ ସାଙ୍ଗ ସାଥି ଙ୍କ ସହିତ ବି ଅଛୁ ଭଲ ଏଞ୍ଜୟ୍ କରୁଛୁ ଆ
କଣ ମାନେ ମୁଁ ତ ଜାଣିଛି ମୟୂରଭଞ୍ଜରେ ଟିକେ ମୁଢି ବୋଧେ ଫେମସ ବୋଧେ।
ମୁଢ଼ି ମାଂସ ଫେମସ୍ ଅଛି ଆପଣ କେବେ ଆସିବେ ହେଲେ ତ ଆମେ ତ ମୁଢ଼ି ମାଂସ ତାପରେ ଜାଣିଥିବେ ଏଇନା ତ ପର୍ବ ପର୍ବାଣୀ ହେଲେ ମାଂସ ପିଠା।
ଆଜ୍ଞା ଆଜ୍ଞା।
ମାଂସ ପିଠା ଖାଇଛନ୍ତି।
ନାଇଁ ନାଇଁ ସେଟା ଆମ ଆଡ଼େ ହୁଏ ନାଇଁ ସେଟା ସେପଟ ଏରିଆ ରେ ହୁଏ ମାନେ କଣ କହିଲ ନା ଇଏ ଏରିଆରେ ହୁଏ।
ଭାଇ ଆମର ପଟେ ଆସନ୍ତୁ ମାଂସ ପିଠା ଦବୁ। ବହୁତ ବଢ଼ିଆ ଲାଗ୍ବ ଖାଇକି ଦେଖ୍। ବେ
ମୁଁ ଶୁଣିଥିଲି ମୁଢି ମାଂସ ଫେମସ୍ ବୋଲି ମୟୁର୍ ଭଞ୍ଜଆଡ଼େ। ତା ମାନେ ଆପଣଙ୍କର କଣ କୁନ୍ତି ନା ଆମର ଇଆଡେ ଭାତ ଫାତ ଯେମିତି ଚଳେ ଆପଣ ମୁଢି ଖାଇକି ଚଳିଯିବେ।
ହଁ ଏପଟେ ମୁଢି ମାଂସ ବହୁତ ଭଲ। ସମସ୍ତେ ତ ପ୍ରାୟ ସମସ୍ତ ହିଁ ଖାଆ ଠିକତ ଗଲେ କେହି ନାୟା ବୋଲି କହନ୍ତି।
ଆଜ୍ଞା।
ଆଉ। ଆପଣଙ୍କୁ କୋଉଟା ଭଲ ଲାଗେ ଖାଇବା ଭିତରୁ ମାଛ ମାଂସ ଅଣ୍ଡା।
ମାଛ ମାଂସ ଆଗରୁ ଟିକେ ଆଇଁଷ ଖାଇତେ ଭଲ ଲାଗୁଥିଲା ଏବେ କିନ୍ତୁ ଆଉ ଇଚ୍ଛା ହଉନି।
କଣ ହେଲା କି ଭାଇ?
ସେମିତି କିଛି ନହିଁ ଏବେ ମାନେ କଣ କୁୁ ନା କେମିତି ଗୋଟେ ଅଲଗା ଟାଇପ୍ ର ଭାବନା ଆସୁଛି ଖାଇବାକୁ ଆଉ ଇଚ୍ଛା ହଉନି।
ମାନେ ଆଗରୁ ଖାଇଦିଏ ମୁଁ ଆଗରୁ ଅଣ୍ଡା ଫଣ୍ଡା। ଖାଇଦିଏ ଖାଇଦିଏ ଯେତେ ମିଳେ କିନ୍ତୁ ଏବେଇ ଅଲଗା ଲାଗୁଛି ମାନ ରେ ଖାଇଲା ସେକେଣ୍ଡ ୍ ଥର ଖାଇଦେ ଇଚ୍ଛା ହଉନହିଁ।
ଆଛା ଭାଇ ଆମର ବି ଏଇଠି ଗୋଟେ ପିଲା ଟା ସେମିତି ମନା କରୁଥିଲା ଆମେ କହୁଛୁ ଦେଖ ଯଦି ସବୁ କିଛି ଛାଡ଼ିଦବ ତାହେଲେ ଦେହ ପାଇଁ ଇଁ
ଆଜ୍ଞା ସବୁ ଛାଡିକି ତ ବଞ୍ଚି ହବନି ମାନେ ଆଇଁଷ ଛାଡି ପୁରା ବଞ୍ଚି କିଛି ହବନି ସେଟା ମାନେ କଣ କରଟ ଗୋଟେ ଇଛା ରହିବ। ଏବେ କିନ୍ତୁ ଟିକେ ଟିକେ ଖାଇଲା ବେଳକୁ ସେଟା ବି ଇଛା ହଉନି ଏଟା ଟିକେ ଖାଇବୁ ଏବେ ତ ସେମିତି ଚାଲିଚଛି ଏବେ ଦିନ ଯିବୁ। କ ନା ଆଉ।
ଆଜ୍ଞା ଚିକେନ ଆଗରୁ ଖାଇଦିଏ ଅଧିକ ଅଧିକ ମୁଁ କିନ୍ତୁ ଏବେ ଆଉ ଖାଇ ପାରୁନି ମାନେ ଏବେ ଯଦି ଗୋଟେ ପିସ୍ ଦି ପିସ୍। ଖାଇଲି ତା ପରେ ଆଉ ଇଛା ହଉନି।
ଆଛା ଏବଂ ଭାଇ ଖାଇବାକୁ ଚେଷ୍ଟା କରନ୍ତୁ ସେଥିପାଇଁ ନା ଏଇଟା ବହୁତ ଦରକାର। କାରକୁ କାଲସୟମ୍ ଆମର ବଢ଼େଇବ।
ଆଜ୍ଞା ଆଜ୍ଞା। କଣ କହିଲେ ଭାଇ? ଆଜ୍ଞା ଚୁନା ମାଛ ଆଚ୍ଛା ହୁଏ ଏ ବର୍ଷା ଦିନ ହେଲାଣି ଏବେ ବିଲବାଡ଼ିରେ ହେବ। ତାପରେ ଧରା ବି ହୁଏ ନଈରେ ହେଲେ ଧରା ହୁଏ।
ହଁ ଭାଇ ଚୁନା ମାଛ ରକ୍ତ ବହୁତ୍। ଜଲଦି ବନଇ ଜାଣିଛ ଜାଣିଥିବେ ତ ଆଉ।
ଆଜ୍ଞା।
ହଁ। ବାପା ମାନେ ଯାଇଥାନ୍ତି ବିଲକୁ ଆଣ୍ ବା ପାଇଁ ଯାଉ- ଯୋ-ଆଣିକି ମାନେ ଆମର ଏଇଠି ଚୁନା ମାଛ ହେଲେ ମୁଁ ବେଶୀ ଖାଏ। ଚୁନାମାଛ।
ଆଜ୍ଞା।
ହଁ। କେବେ ଆସ୍ ବେ ହେଲେ ଆମର ଏପଟେ ପୁରା ବୁଲେଇବା ଆଉ।
ଆଜ୍ଞା ଯଦି ଆପଣଙ୍କ ଆଡ଼େ କେବେ ଗଲି ଆପଣଙ୍କର ତ ନମ୍ବର ରହିଲା ମୁଁ କଲ୍ କରିବି ଆପଣଙ୍କୁ।
ହଁ ଆପଣ ଆ ଆମର ଏଠି ଆସିବେ କେବେ ମାନେ ପର୍ବକା କେମିତି ପାଳନ କରାଯାଏ ଦେଖିବେ। ଭଲ ଦୀପାବଳିରେ ଭାଇ ଜାଣିଥିବେ କି ନାଇ ଇଏ ଆମର୍ ଗୋରୁ ଖୁଣ୍ଟା ହୁଏ ବୋଲି।
କଣ ହୁଏ?
ଗୋରୁ ଖୁଣ୍ଟା।
ଗୋରୁ ଖୁଣ୍ଡା ନାଇ ଭାଇ ଶୁଣିନେଇ ମୁଁ।
ଶୁଣି ନା ଏପଟେ ଆସିବେ ଦୀପାବଳିରେ ସେଇଟା ହୁଏ। ଆମର ମାନେ ଏ। ଗାଈ ଗୋରୁମାଙ୍କୁ ମାନେ ଦ ଗୋଟେ ଖୁଣ୍ଟରେ ବାନ୍ଧି ଦେଇଥିବେ। ତା ପାଖରେ ଦେ ବାଣ ଫୁଟେଇବେ ଏପଟେ ଏ ମାଦଳ ବଜେଇବେ। ନାଚିବେ ତାଙ୍କୁ ମାନେ ଦ ଦୌଡିବା ପାଇଁ କହିବେ ଆଉ।
ଆଜ୍ଞା ସେତ ଦରି ଯିବେ ସେମିତିରେ।
ହଁ ଡରିବ ସେଇଟା ହିଁ ତାଙ୍କ ପର୍ବଟା ହିଁ ସେଇଟା।
ଆଜ୍ଞା ଆଜ୍ଞା ତହେନେତ ବହୁତ ମାନେ କଣ କର ନା ବହୁତ ଉତ୍କଣ୍ଠିତ ମାନେ କ କୁହନ୍ତି। ମାନେ ବହୁତ ଭଲ ମାନେ ଅଲଗା ଟିକେ ୟୁ-ୟୁନିକ୍ ଟାଇପର।
ହଁ ସେପ ତାଙ୍କର ପର୍ବ ଟା ହିଁ ସେତେ ସେଥିପାଇଁ ତ ତାଙ୍କୁ ହିଁ ପା-ପାଳନ କରାଯାଏ ମାନେ ତାଙ୍କୁ ହିଁ ପୂ ପୂଜା କରାଯାଏ।
ଆମ ଆଡେ ସେମିତି ନାଇଁ ଆମର ରକ୍ଷା ମାନେ ଯୋଉ ରାକ୍ଷୀ ରାକ୍ଷୀ ପୂର୍ଣ୍ଣିମା ଜାଣିଛନ୍ତି ନା। ଆଜ୍ଞା ରାକ୍ଷି। ପୂର୍ଣ୍ଣିାରେ ଆେ ରାକ୍ଷୀ ପୂର୍ଣି ଦିନ ଭାଇ ଭଉଣୀ ହାତରେ ରାକ୍ଷୀ ବାନ୍ଧେ ଆମ ଇଆଡେ ଗା ମାନ ଗାଈ ଗୋରୁଙ୍କୁ ପୂଜା କରା ରା ସେଇଦିନ।
ଆଚା ଆମର ଦୀପାବଳିରେ ସେଇଟା କରାଯାଏ ନିହା କାହିଁନା ତାଙ୍କ ପାଇଁ ପା ପୂଜା ହୁଏ ନା ମାନେ ତେ ତାଙ୍କୁ ହିଁ ପୂଜା କରାଯାଏ। ସେଥିପାଇଁ ସେ ତାଙ୍କ ପାଇଁ ତ ସେଇଟା ତ ଅଛି ପର୍ବ ଗୋଟେ ଦୀପାବଳି ବୋଲି ସେଥିପାଇଁ ତାଙ୍କ ସବୁବେଳେ ଯ ମାନେ ଯୋଉ ସିଙ୍ଗ ଥାଏ ସିଙ୍ଗରେ ତେଲ ଦିଆଯାଏ ସିନ୍ଦୁର ଦିଆଯାଏ ସବୁ ମାନେ ତ ବନ୍ଧା ଯାଏ ତାଙ୍କୁ
ସେଇଟା ଆମର ରାକ୍ଷୀ ପୂର୍ଣ୍ଣିମାରେ ହୁଏ। ସିନ୍ଦୁର ଦିଆଯାଏ ତେଲ ଦିଆଯାଏ ତାଙ୍କୁ ପିଠା ଖାଇଟେ ଦିଆ ହୁଏ।
ଆଛା ସେମିତି ରାକ୍ଷୀରେ ବୋଧେ ହୁଏନି ଆମର
ନାଇଁ ଆମ ଆଡେ ଅଲଗା ଟିକେ ହୁଏ ଆପଣଙ୍କର ଅଲଗା ଦିନରେ ହୁଏ କିନ୍ତୁ ସେମ ହୁଏ ଆମ କିନ୍ତୁ
ଆଛା ହଁ। ଠିକ ସେମିତି ଆଉ ଏପଟେ ତ ଏନଞ୍ଜୟ ବହୁତ କରାଯାଏ ମାନେ ସ-ସବୁ ଗାଁର ଲୋକ ଆସିଥିବେ ଦେଖିବା ପାଇଁ ବି ଆସିଥିବେ ଏପଟେ
ହଉ ଭାଇ ମୋର ଟିକେ କାମ ଅଛି ଭାଇ ମୁଁ ଆପଣଙ୍କ କେତଲେ ଫାଙ୍କା ହେଲେ ଆଉ କଲ କରିବି।
ହଉ ଭାଇ ଠିକ ଅଛି। ରଖିଲ ଆଜ୍ଞା ଆଜ୍ଞା ଭାଇ।